ହଁ
କଣ କହିବି?
ଓ
ଦିନରେ କଣ ଖାଇଥିଲ?
ଦିନରେ ହୋଟେଲରେ କଣ ଭାତ ଯୋଉ ସାଧା
ସାଧା ମେସ୍ ର ତ
ନାଁ ନା କଣ
ବାହାନଗାରୁ ଅ ହୁଁ।
ଆମେ ସବୁ ଆମେ ଗଲୁ ଏଠୁ ବାଇକ୍ ରୁ
ହୁଁ।
ସେଠୁ ଗୋପାଳପୁରରୁୁ ମୁଁ ଗଲି ବସରେ ରୁଖଣ୍ଡ ଯାଏ। ହେଲା ଆଉ ସେ ତିନି ଜଣ ଗଲେ ବାଇକର ଯେ ଯେହେତୁ କାର ଟିକେ ପ୍ରୋବ୍ଲେମ୍
ହୁଁ ହୁଁ ହୁଁ ହୁଁ।
ପୁଣି ଏଠି ଇଏ ହେଇକି ପୁଣି ଆଇଲା ବଳକୁ ମୁଁ ପୁଣି ରୁପ୍ଖଣ୍ଡରୁ ବସ୍ ସେ ସିଆଡ଼ୁ ଥିଲେ କିନ୍ତୁ ଲୋକାଲ ବସ୍ ଟା ଟିକେ ଜାମ୍ ହୁଏନି ନା।
ହଁ ହଁ ହଁ।
କହିନି ମୁଁ ତୁମେ ପଳାଅ ତିନି ଜଣ ଆଗର ବାଇକ୍ ର ମୁଁ ଯାଉଛି ପଛରେ ତାପରେ ଆଇଲା ବଳୁକୁ ମୁଁ ପଳେଇଆଇନି ଆଗେ ବସ୍ ର ବାହାନଗାରେ ଆସି ଓହ୍ଲେଇଲି ସିଏ ବାଇ ସେ ସିଆଡୁ ଖାଇକିରି ପଳେଇ ଆ୍ ପଳେଇବା।
ହୁଁ ହୁଁ।
ଟା ହାତ ଗୋଡ ମୁହଁ କୁଣ୍ଡେଇ ହେଇକି ପୁରା ହାତ ଗୋଡ ଅଠା ଲାଖ ଅଠାଟା ହେଇକି ବହୁତ ଜରଫ ହେଇଥିଲା।
କାହିଁକି ସେ ବସ୍ ଭିତରେ।
ହଁ।
ତମକୁ ଯୋଉ ମୁଁ ଆଜି ମେସେଜ କରିଥିନିତାନେ ତମେ ସେ ବସ ର ଥିଲ ନା କି?
ହଁ ସେ ବସରେ ଫେରୁଥିନି ବାହାନ ବାହାନଗା ରେ ପହଞ୍ଚି ନଥ। ଉକାଳପୁର ଏଥି ତ୍
ତାଙ୍କ ସେଇ ବସ୍ ବି ବହୁତ ଟାଇମ ଲାଗେ।
ଘଣ୍ଟେ ମା ଘଣ୍ଟେ। ତାର ଆସ୍ତା ନା ଧୀରେ ଧୀରେ ଧୀରେ ଧୀରେ।
ବା ଘରକୁ ଏଇଠୁ ପୁରା ଯାଇଥଥିଲୁ ନା ପୁରା ତାଙ୍କ ଘରେ। ଯେ ଭାଇ କେତେ ଟାଇମ ଲାଗିଥିଲା ଆମକୁ।
ତିନି ଘଣ୍ଟା।
ହଁ। ପୁରା ମୋତେ ଲାଗେ। କିଲୋ ଆମେ ଜିମିତି ବିଦେଶ ଯାତ୍ରା କରୁଛି।
ଏନ ଘଣ୍ଟା ମାନେ ଏନ ଏଚ ରେ ଠିକ। ଚାଲିବ ଏଇ ଗାଁ ରାସ୍ତାରେ ବସିଲେ ଧୀରେ। ଧୀରେ ଧୀରେ।
ହୁଁ।
ତାପରେ ସେଠି ସବୁ ଘର ପାଖରେ ଓହ୍ଲେଇବେ। ହଁ ଏଇଠି ରଖ ଏଇଗୁଡା ହେଇନି ବହୁତ ଚାଲି
କାଲି ସକାଳୁ ତାରିଣୀ ଜିମି।
ହେ ବିଲି।
ନା ନା ଫ୍ୟାମିଲି ନାଇଁ ମାଉସୀ ତା ପୁଅ ହେଇଥିଲା ନା ପୁଅର ଚୁଟି ପଡିବ। ମୁଁ କୋଉ ଏକୋଇଶରେ ରହିି। ପାର ନାହିଁ କି ତାର ସେ ଯୋଉ ଜନ୍ମ ହେଇଥିଲା ବି ରହି ପାରିନଥିନି ସବୁବେଳେ ଡାକନ୍ତି ନା ଆଉ ମୁଁ ତ ଯାଇପାରେିନି ମୁଁ ବହୁତ କମ ଦିନ ପାଇଁ ଯୋଉ ଗୋଟେ ଦି ଦିନ ପାଇଁ। ଘରକୁ ଆସି ଘରେ ରୁହେ ଆଉ ଏତେ ଯାଇପାରେନି ଆଉ ଏଇଥର ସେ ପୁରା କହିଛନ୍ତି ଅଛୁ ମୋ ମା କୁ କହିଲେ ତ କହିଲେ ତାକୁ ମନା କରିବୁନି ଆଉ ସେ ଆସୁ। ମ ବଡ ମା ତ ଅଛି ଆଉ। ମୋ ଆଇ ମା ବି ଆସିବ ଆଉ କାଲି ବୋଧେ ସିଏ ଯିବ ପକେ କଣ ପର ଦିନ ଆଡିକେ ଆସ ଇବ ଟିକେ ଘରକୁ ଆଉ ମୁଁ ଟିକେ କାଲି ଯିମି ଆଉ ଦେଖିବା ପୁରା ସକାଳୁ ଉଠିପାରନି ଯଦି ଭଲ କଥା ମୋ ଗୋଡ ହାତ ପୁରା ବିନ୍ଧିଲାଣି। ନଟର ପଟର ହେଇକି
ନା ଯୋଉ ବୋଲେର ରିଜର୍ଭ ହେଇଚି।
ଅହ
ହଁ
ଯିବୁ ଯାଇ ବୁଲି ଆସିବୁ ଇଏ ଯୋଉ ଖରା ହଉଚି ପ୍ରଭୁ
ଖରା ଗରମ କାଲି ଯଦି ବାଘ ଟିକେ ଭଲ କଲା ଭଲ।
ଦଶଟା ଯାଏ ତ ପୁ ମାନେ ବାହାରେ ଇଏ ହେଇଯିବୁ। ତାପରେ ଅଣ୍ଡ ଖରା
କୁଡି ଯାଇଥିବ ସବୁ ନା କି?
ହଁ ମୁଁହ ପୁରା ନାଲି ପଡିକି ମୋର ଆକଚୋଲି ଖରାରେ ମୁହଁ ରେଡ ହେଇଯାଏ ହେଲା ବେଳୁରୁ ମୋ ସାଙ୍ଗ ସବୁ କହିବେ କଣ ମୁହଁରେ କଣ ଲଗେଇଚୁ ମୁଁ କିଛି ଲଗେଇ ନା। ନର୍ମାଲ ମୁଁ କବାଡ଼ି କବାଡ଼ି ଖେଳିଳେ ବିି ମୋ ମୁହଁ ମାନେ କଳା ପଡିବନି ରେଡ ହେଇଯିବ।
ହୁଁ ହୁଁ ମାନେ ରେଡ଼୍ ହେଇଯିବ ମାନେ କିଛି ଭାରେ କିରେଡ଼
ନା ନା କିଛି ଭାର୍ ନା ମାନେ ମୁଁଅ ଟା ଜଣେ ଜଣ ଖଳାରେ ଖରାରେ କଳା ପଡିଯାଏ। ମୋର କଳା ପଡେନା। ଟିଏ ନାଲି ନାଲି ଟାଇପ୍ ର ଦେଖାଯାଏ। ପୁରା କୁଣ୍ଡେଇ ହେଇକି ପୁରା ଇଏ ଟାଇପର ହେଇଯାଏ।
ହଁ ସେମତି ତମର ବୋଧେ ସେନ୍ସିଟିଭ୍ ସ୍କିନ୍ ସେଥିପାଇଁ ବୋଧେ ଏମିତି ହେଇଯାଏ।
ଆର୍ ଥର ତ ଖରାରେ ଗୋଟେ କୁଆଡେ ଯାଇଥିନି, ଆଇଲାବେଳୁକୁ ପୁରା ଫଳିଗଲା ମେଡ଼ିସିନ ଆଣିକି ଖାଇନି ତାପରେ ଛାଡିଲା ଯାଇଁକି।
ହୁଁ ନିକିତା ଯୋଉ ସରି ଦେଇଥିଲା ନା ଯୋଉ ଓଜେଇ।
ସେଆ।
ଓଜେଇ ଯୋଉ ଦେଇଥିଲା ନା, ଓଜେଇଗ ଯାମ୍
ହେଇଗଲା।
ଚ ଚବିଶହ ପାଞ୍ଚ ରାଙ୍କ୍ ର ଅଛି। ଲୋ ସାଟା ହେଇଗଲା। କଣ ହବ ଜାଣିଚ ନା ଆମ ଯୋଉ ଫିପ୍ ସେମି ରେଜଲଟ ନେଇନା
ହୁଁ ସେଟା ହେଇଗନି ମାନେ କଣ ହେଟା ପଢ଼ିବ ନା କଣ? ମୁଁ ଜାଣି
ସେଟା ମାନେ? କଣ କୁହନି ଋ୍ୟାଙ୍କ ରେ ରହିନେ ଗଭଣମେଣ୍ଟ କଲେଜ ରେ ଯୋଉଁ ମାନେ ଏମବିଏ କରିବେ। ଫର୍ମ ପକେଇନେ ଗଭର୍ମେଣ୍ଟ କଲେଜ ନବ।ଏମାନେ ତ ଗମେଣ୍ଟ ର କରିବେନି।
କାଇଁ କାଇଁ ।
ଲୋ ଇଏ କଣ ଗମେଣ୍ଟ ର ସବୁ ଯଉ ଗମେଣ୍ଟର କଉମାନେ କରନ୍ତି, ଯଉମାନଙ୍କର ସାଠିଫିକେଟ ଦ ମାନେ ଗମେଣ୍ଟ ର କିଛି ପ୍ଲେସ୍ ମେଣ୍ଟ ମିଳେନି।ଗମେଣ୍ଟ ର କରିବୁ ମାନେ ସାର୍ଟିଫିକେଟ ଧରିକି ଘରେ ବସିବୁ, ମାନେ ଏମ୍ ବିଏ, ଫେମ୍ ବିଏ କଉଟା। ହେଲା ସେଥିପାଇଁ ସମସ୍। ପ୍ରାଇଭେଟ ରେ ପଇସା ଦଶଲକ୍ଷ, ପନ୍ଦରଲକ୍ଷ ଦେଇକି ବାହାରେ ମାନେ ପ୍ରାଇଭେଟ ର କରନ୍ତି। ପ୍ଲେସ ମାନ୍ ମିଳେ, ଆଉ ସେଠାରେ କିଛି ଋ୍ୟାଙ୍କ୍ ଫ୍ୟାଙ୍କ୍ ଦେଖ ରଖନ୍ତିନି ହଁ ପାଞ୍ଚଲକ୍ଷ ଦଶଲକ୍ଷ ଦେଇ କରନ୍ତି। ଆଉ ଏଟାରେ ରହିନେ କଣ ହବ? ତାର ଯୋଉ ପ୍ଲସ୍ ଥ୍ରି ମାର୍କ ଯୋଉ ନିଏ ନା କଣ? ତମ୍ ବୁଝିକି ଆସ୍ ଥିଲେ-ଏ ସେମାନେ ସବୁ ଅଛନ ଯୋଉ ହେଠି। ହାଉଡୁ ସେକ୍ କହିଲେ କି ଏକ୍ଜାମିନେସନ୍ କଣ୍ଟ୍ରୋଲ ର କହିଲା କି ତମର ଡାଇରେକ୍ଟ ହାର୍ଡ କପି ରୁ ବାହାରିକି ଆସିବ। ଯହଦି କିଛି ମାନେ ତମର ତ୍ରୁଟିଥିବ। ହେଠୁ ଏମାନେ ପଚାରିଲେ କହିଲେ ଆଉ ଫିଫ୍ ସେମ୍ ଯୋଉ ବାହାରିଥିଲା ତା ରିଚେକିଙ୍ଗ ରେ ଯୋଉ ପକେଇଥିନୁ ତା ମାର୍କ କୋଉଦିନ ବାହାରିବ? କହିଲେ ସେଟା ବାହାରିବନି।
ହଉ ହାରିବନି।
ନା। ତମେ ଅତିରଙ୍ଗ।
କୋଉଠି ପଚାରଥିଲା କୋଉଠି କଲେଜ ର।
ହଁ। ଡେଲି ଡେଲି ଯାଉଛନ୍ତି କଲେଜ।
ହଁ ସେ ଯୋଉ ଉଠି ଯାଉଛି ଭାଇ।
ନା ଲୋ ଭାଇ।
ଆତରେ କଲେଜ୍। ହଁ।
ସେଇ କଥା ସେ ତ ଏ ଯାଏ ଘରେ କହିପାରୁ ନାହିଁ ନିକିତା।
ଏମିତି ଘରେ ଜୀବନ କହିବା କିଛ ହବ।
ସେଇଆପା। ତାପରେ ଯଦି ହଁ ଏଟାରେ ତ ରେଜଲ୍ଟ ବାହାର କରୁନାହାନ୍ତି କଣ ନାହାନ୍ତି ଉ ଯ। ଦି ଏପଟର ବ୍ୟାଗ ଫର୍ମ। ଫ ବାହାରିବ ଯଦି ସେଟା ନ କରିବୁ ଇଏ ଦି ଆଡୁ ନ ମ ନବୁ ଏପଟରୁ ଫେଲ ବର୍ଷେ ରହିବୁ ଏପଟରୁ ବ୍ୟାଗ୍ ବି ଦେଇପାରିବୁନି ମୁଁ କହନି ଯୋଉଦିନ। ବାହାରିବ ବ୍ୟାଗ୍ ଫେଗ ପାଇଁ ତୁ ପକେଇଦି ତୁ ବ୍ୟାଙ୍କ ଉପରେ ଭରସା ନହି ହାର୍ଡ କପି ଦେଲା ବେଳକୁ ଯାଇ କେବେ।
ଆର ବେକ୍ କୋଉଥିରେ ଫୁଣି ଲାଗିଥିଲା କି?
ଫିପ ସେମ ରୁ ପା? ସେଇଟା ବା ମେନ୍। ହଁ।
ହୁଁ ହୁଁ ହୁଁ। ଗୋଟିଏ ପାଇଁ କଣ ଦିଦିଟା
ହଁ ଦିଟା ପେପର ତାର ଲାଗିଛି ପୁଣି।
ଘରେ ଜାଣିବେନି ଭାବୁଚୁ ଜାଣିବେ। ଏଇଭଳିଆ ଏଇଭଳିଆ ଲେଟ୍ ମନେକର ଘରେ ଜାଣିବେନି।
ହୁଁ। ଘରେ ଆଉ କଣ ବୁକା ନା ସବୁ ନ୍ୟୁଜ୍ ଦେଖୁଛନ୍ତି ସବୁ ବାହାରୁଛି ତାଙ୍କୁ ଘରେ କେମିତି ଜାଣି ପାରୁନାହାନ୍ତି ମୁଁ ସେୟା ଭାବୁଛି।
ନା ନ୍ୟୁଜ ଫ୍ୟୁଜ୍ ଏତେ କିଏ ଦେଖନ୍ତି?
ଦେଖନ୍ତିନି ନିଏ ଆମ ବାପା ମାଆ ଥିଲେ ଠିକ ଅଛି ଭାଇ ତା ଭଉଣୀ ଅଛନ୍ତି ନା ଦିଦି ସେ ଆମ ଜେନେରେସନ ରୁ ହିଁ ସେ ତ ଏତିକି ବି ଜାଣିପାରିବେେ ଆସିକି ଜୁନ କେତେ ହେଲାଣି କାହିଁ ରେଜଲ୍ଟ ବାହାରିନି ଆଟଲିଷ୍ଟ ମାନେ ସବୁ ଛୁଆ ଆସିକ ଘରେ ରହିଲେଣି ମାନେ ଏତଳୁକୁ ରେଜଲ୍ଟ ବାହାରି ଯାଏ ସିଏ ସିନା ଏ ମାର୍କ କହି ସିକ୍ସ ସେମ୍ ଟା କହି ନାହିଁ ହଁ ଠିକ ଅଛି ସେ ବା ସେକେଣ୍ଡ ସେମିଷ୍ଟାରରୁ କହିନାହିଁ ତାର ରେଜଲ୍ଟ କେତେ କଣ ଅଛି। ତା ଦିଦି ତ ଏତିକି ପଚାରୁଥିବେ ନା କିନ୍ତୁ ସେକେଣ୍ଡ ରୁ କଣ ଏତେ ଯାଇ ବାହାରନି ନା?
ସେଡୁକୁ କହିଦଉଥିବ ଆଉ।
ହଁ ସିଏ କହୁଛି କି ଏକାଥରେ ବାହାରିବ ବୋଲି।
ଏକ୍ସାମ୍ ଟାଇମରେ କାଇଁ ପଢ଼ୁନା କଣ ପାଇଁ?
ମେନ୍ କଥା ଯେ ଯେତେ ଯାହା ବୁଲ ଯାହା କର ଏକ୍ସାମ୍ ଟାଇମରେ ଘଣ୍ଟେ ଟିକେ ଆଟଲିଷ୍ଟ ମାଇଣ୍ଡଟା ଦେଇକି ପଢଦେନେ ଟିକେ ହଁ ଯାଇକି ଲେଖିପାରିବୁ। ସେ ଯୋଉ ଟାଇମ ରେ ମାଇଣ୍ଡ ଦେଇଥିବ ସେ ଟାଇମ ରେ ତ କଲ୍ ଆସିଯିବ କଲ୍ ଟାକୁ ସବୁ ସବୁ ଜିନିଷକୁ ଦେଖ ହବ ଭଲ ପାଇବାକୁ ବି ଦେଖ ବାପା ମାଆଙ୍କୁ ବି ଦେ କ ନିଜ
ଆରେ ଯଦି ବି କଲ ଆସିଲା କହିବୁ କି ମୁଁ ପଢୁଛି ଘଣ୍ଟେ ଅଧଘଣ୍ଟେ ପଢ଼ିସାରେ କଲ୍ ମୋର ମୁଁ କାମ କରୁଥିଲି ମାନେ ସେଇ ମୋବାଇଲ ରେ ବି ଯୋଉ ଇଏ କରୁଛି। କଲ୍ ଆସିଥିବ କରିଦବ କହିବ ପରେ କଲ୍ କରୁଛି। କାମରେ। କାମ ଅଛି କହିଲା।
କହିଦେଲେ କଣ ହବ ନିଜ ବାପା ମା ଏତେ ପଇସା ଖର୍ଚ୍ଚ କରିକି ପାଠ ପଢାଉଚନ୍ତି ଅଛନ୍ତି ତା ଦେହ ଖରାପ ହେଇ ଥିଲା ତା ମା ଆସିକି ପୁରା ତା ମାନେ ରହିଥିଲେ। ମାଉସୀ ତମ ମାଉ ହଁ।
ତା ଦେହ ଖରାପ ବୋଲି ମା ଆସିନଥିଲା ।
ହୁଁ ଭଲ ପାଇବାକୁ ଭଲ ପାଇବା ଜାଗାରେ ରଖ କିଛି ନାହିଁ।
ଏଇ ଘରେ ଜାଣିଲେ କଣ ହ ଯୋଉ ବିଶ୍ଵାସ ଟିକଥିବ ସେ ଆହୁରି ଇଏ ହେଇଯିବ ।
ଏୟା କରୁଚି ଜାଣିଚ ଏବେ ଆହୁରି ଧୀରେ ଧୀରେ ଏତେ ଚେଞ୍ଜ ହେଇଗଲେଣି ତା ଦିଦି ମୁଁ ମାନେ ଭିଡିଓ କଲ କରିଥିଲି ଦିଦି ପୁରା ମସ୍ତ ତା ସହିତ ଆଗରୁ ଟୋଟାଲି କଥା ହୁଅନ୍ତିନି ଟୋଟାଲି ଲିବିନି କି ତା ସହିତ କଥା ହୁଅନ୍ତିନି ସରି କଥା ହୁଅନ୍ତି। ଦିନି ଏବେ ପୁରା ମସ୍ତ ପୁରା ଭଲ ସେେ କଥା ହଉଛନ୍ତି ଆଉ ପୁରା ଯେମିତି ରହିବା କଥା ପୁରା ସେମିତି କାହିଁକି ନା ଏବେ କଣ ଧୀରେ ଧୀରେ ସେ କଥା ଗୁଡା କଣ ସବୁ ଭୁଲିଗଲେଣି। ସେ କଣ ଭାବୁଛନ୍ତି ଏବେ ଚେଞ୍ଜ୍ ହେଇଗଲେଣି
ଆଉ ସେ ପୁଣି ତ ପୁରୁଣା କଥା ବାହାରିବ
ପୁଣି ହବ।
ତିନି ବର୍ଷ ବର୍ଷେ ଦି ବର୍ଷ ତୁ ଗୋଟେ କଥା ଲୁଚେଇଥିଲୁ ଭାବେନି
ହେୟା ଆଉ। ହ ଠାକୁର କରନ୍ତୁ ଯାହା ବି ସେ କଲେଜ ବାଲା ଯାହା କରୁଛନ୍ତି ଭଲ ସେ କରନ୍ତୁ। ବହୁତ ମାନେ ଏକ ରେ ତ ଯାହା କରୁଛନ୍ତି କରୁଛନ୍ତି ସବୁ ଛୁଆଙ୍କର ମାର୍କ ମାର୍କ ସବୁ ଏପଟ ସେପଟ କରୁଛନ୍ତି। ଯୋଉ ମାନଙ୍କର ଭଲ ବି ଅଛି ତାକୁ ବି ଗଡବଡ କରୁ
ହାଇ ଫାଇ କଲେ ନା ନା ପଇସା ଦେଇ କରୁଚ ଆଉ
ହଁ ହଉ ଆସିଲେ ଆମ ଘରକୁ ଆସିବ ହେଲା। ହଉ ରଖି ଦଉଚି।